ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛନ୍ତି?
ହଁ କଣ କରୁଛ?
ଏଇ ଶୋଇଚି ଆଉ। ବସିଥିଲି ଏଇ ଝିଅଟା ପାଖରେ ଅଛି ତ
ହୁଁ।
ଆ ତମେ କଣ କରୁଛ?
କଣ କହିଲ?
ଆରୁ ସକାଳୁ କଣ, ଖାଇଲେଣି ବ୍ରେକଫାଷ୍ଟ୍?
ହଁ, ରୁଟି ଖାଇଛି। ଏ ରୁଟି ଖାଇ ଦେଇଛି, ନା ନା, ବର୍ଷା ଉଠି ଉଠେଇଛି, କିନ୍ତୁ ବର୍ଷା ହେଇନି, ବର୍ଷା ଉଠେଇଛି।
ମୌସୁମୀ ଟା ଆସି ଥିଲା, ଚାରି ପାଞ୍ଚ ଦିନ ହେଲାଣି, କୋହଲା ପାଗ କରୁଛି ପୁରା। ଛାଇପାଗ କାହିଁ, ବର୍ଷା କିନ୍ତୁ ନାହିଁ।
ବର୍ଷା ନାହିଁ, ହଁ।
ଖରା ବି ନାହିଁ, ଖାଲି ପାଗ କିନ୍ତୁ ଭଲ କରିଛି।
ପାଗ ଭଲ ଦେଇଛି। ମାନେ ଖରା ନାହିଁ, କିନ୍ତୁ ଗରମଟା ଟିକେ ଅଛି ଆଉ।
ମୌସୁମୀ ତ ଏବର୍ଷ କାଇଁ ଆସିନି ଜାଣି ତ, କାହିଁ ଆସନି।
ହଁ।
ଲୋକମାନେ ସବୁ ଚଳା ପକେଇ ଦେଲେଣି, ଏଇ ବର୍ଷାକୁ ଅନେଇ ଅନେଇ।
ବର୍ଷା ତ ନାହିଁ ଆଉ, ଯୋଉ ତାପରେ ମାଟି ନଥିବ, ଯେତିକି ବର୍ଷା ଥିଲେ ନା ଖରା ନାହିଁ ନା, ଶୁଖି ନଥିବ ମାଟି ବେଶୀ।
ନଳା ଟା ପକେଇଦଛ ନା, ବର୍ଷା ନହେଲେ ସେ ଗଛ ଉଠିବନି।
ହୁଁ, ଗଛ ତ ଉଠିବନି। ବର୍ଷା ହେଲେ ସିନା ଗଛଟା ଉଠିବ, ପାଣି ହେଲେ ବିଲରେ।
ଲୋକ ସବୁ ଆଗୁଆ, ଲୁଆ ଫଟା କରିବା ପାଇଁ ତଳା ଆଗତୁରା ପକେଇ ଦେ
ହଇରାଣ ଟିକେ ପଡ଼ିବେ ଆଉ, ବର୍ଷା ନହେଲେ।
ହୁଁ।
ଜୁଲାଇ ମାସ ବର୍ଷା ହେଇପାରେ, ଝରି ବର୍ଷା ଲାଗେନି ନା ଟିକେ।
ବର୍ଷା ତ ଯାହେଲେ ହେଇଯିବ, ରଜ ପରେ ପରେ ବହୁତ ମୌସୁମୀ ପଲେଇ ଆସେ।
ହୁଁ, ଏଇଥରକ ଟିକେ ଲେଟ୍ ହଉଛି ମୌସୁମୀ ଟା। ଆଉ
ସବୁଥରକ୍ ପଳେଇ ଆସିବା କଥା ମୌସୁମୀ ଏଥର ଲଟେ ହଉଚି ଆସିବାକୁ ବୋଧେ।
କେଉଁ ପଟେ ଜଲ୍ଦି ପକେଇ ଦିଅନ୍ତି, ଉଁ
ହଁ, ଜଲଦି ଆମ ପଟରେ ତ ଏବେ ଟାଇମ ହେଇଗଲାଣି।
ହଁ, ଜଲଦି ଜଣ ଜଣଙ୍କ ଇଏରେ
ତମ ଆଡେ ସବୁ ବିଲବାଡ଼ି କାମ କଲେଣିନା?
ନା ଆମର ହେଇନି ଆମଡେ ଯେ, ମାନେ ଟିକେ ଲେଟ ରେ ହୁଏ, ତମର ଆଗ ଲୋକମାନେ, ଯେମିତି ପକାଇ ଦିଅନ୍ତି, ଆମର ଟିକେ ଲେଟ୍ ହୁଏ ଆଉ। ଆମର ତ୍ ଏପଟେ କେନାଲ ସିଷ୍ଟମ୍ ଅଛି ଏପଟେ ବ ଲେଟ ଆଉ।
କେନାଲ ନା କିଛି?
ନ୍ନ୍ ନା କେନାଲ୍ ଅଛି ଆମର ସବୁଆଡେ।
କେନାଲରେ ଏତେ ମରୁଡ଼ି ଫରୁଡ଼ି ହବାର
ନା କାରଣ କେନାଲ ରୁ ପାଣି କାଟି ଦେଇେକି ସେ ବିଲ ମାନଙ୍କରେ ଦିଅନ୍ତି ନା
ହୁଁ।
ଆମର ସବୁପଟେ କେନାଲ ସିଷ୍ଟମ୍ ଅଛି।
ହବ ଆଉ। ନା ତ ପୁରା ତିରିଶ ଚାରି ମାସବ ଯାହାକୁ ଦେଖିବୁ ବିଲରେ ସବୁ ଲୋକ ଥିବେ। ଧାନ ପୁରା ଫାଷ୍ଟେ ତାକୁଏଇନା ଚଷିବେ ତାପରେ କାଦୁ ପକେଇବେ ତାପରେ ଚଳା ପକେଇଥିବେ। ତାପଛ ତଳା ଦ ନେଇି ବୁ ଏ ବିଲ ଟା ରୁଆ ସାଇଲେ ଚାରିଆଡ଼େ ସବୁ ଗ୍ରୀନି ଗ୍ରୀନି। ଵଡିଆ ସବୁଜ ସବୁ ସେଟା ଦେଖିବାକୁ ନଡିଆ।
କେତେବେଳେ ଉଠି ଆସିବ ନା ଉପରକୁ ଏତେ ତ ସୁନ୍ଦର ଦେଖାଯିବ ବିଲଗୁଡ଼ା।
ସବୁ ଆଡେ ଏଇନା ପଡିଆ ଦେଖା ଯାଉଛି ସେତବେଳେ ପୂରା ପୁରା ସବୁଜ ସବୁଜ ଫୁଲର ସ
ହଁ ହଁ। ତାପରେ ଏଇନେକା ଯେଉଁ ଗଛପତ୍ର କିଛି ଦେଖିବ ନା ବର୍ଷା ସିଜନ୍ ଆସ
ବର୍ଷା ଦିନ ସବୁଆଡେ ପୁରା ସବୁଜ ସବୁଜ
ସବୁଆଡେ ସବୁଜ ଦେଖାଯିବ ହଁ। ଗଛପତ୍ର ଚାରିଆଡ଼େ ପତ୍ର କ ଅଁଲିବେ।
ନା ଲୋକମାନେେ ଏଇ ଗ୍ରାହକ ଦେଖିକି ସବୁ ଲୋକ ବିଲ ବାିଦିରେ ହିଁ ଥିବେ। ହୁ ଜେଜେ ପୁରା ତିନି ଚାରିମସେ।
ହୁ।
ତଳି। ବୋକ ସେ କାଦୁଆ କର ରୁଆ କର। ସାର ପକା ତାକୁ କତୀ କର।
ହଁ ହଁ ଆଉ ତା ତାପରେ ଉପରେ ଏନକା ଏନା ଚାଷୀ ମାନଙ୍କର। କାମ ଟାଇମ୍।
ତିନି ଚାରି ମସେ ହେଲା ସେ ପରା
ସିଏ ଜାଣିକି ଚାଷୀମାନେ କଣ ବସନ୍ତି କି ତାଙ୍କର ତ ବାରମାସୀ କାମ ଆଉ। କେତେବେଳେ ବସନ୍ତି ୟା ପରେ ପରେ ହେଇଯିବ ଏଇ ଅମଳ କରିବେ ଏସବୁ ଧଆନ।
ଶୀତ ଦିନିଆ ଯାଇକି କଟାକଟି ହବ ଶୀତ ଦିନିଆ।
ଆଉ।
ସେତେବେଳେ ବି ବଢିଆ ସବୁଆଡେ ହଳଦୀ ହଳଦୀଆ। ଧାନ ଗଛ ପାଚି ଆସିବ। ସବୁ ଆଡେ ସବୁ ହଳଦିଆ।
ହଁ ସେଇ ସେଇ ଦୃଶ୍ୟଟା ଭଲ ଦେଖିବା।
ସମ୍ପ୍ରକର ମେସିନରେ କାଟି ରାଖନ୍ତୁ ଆଉ ଯେଉଁ ପଣି ଯିବାକୁ ଆଉ ଧାନ ଅଣାଇଲେ ଆାଇଗଲ ଯ ସବୁ ସକାଳୁ। ବଳଦରେ ଯେଉଁ ବେଙ୍ଗଳା କରନ୍ତି ସକାଳ ଭାବରେ ଆଉ ସେଇ ଜ
ହଁ ବେଗଳା କରନ୍ତି ସବୁ ଯୋଉ ବଳଦ ସହିତ।
ଘର କୁ ଆସିବା ପୂର୍ବରୁ ସବୁ ଖଳା ଲିପିଇକି ଝୋଟି କରିକି ସବୁ ରେଡ଼ି କରିକି ଟଖି଼ ଥିବେ।
ଦେଖିବାକୁ ଶ
ଏସବୁ ଆଉ କଣ ଦେଖିବା ଅଛି ନା ଆଉ କାହାର ବଳଦ ଅଛି ନା ଗାଇକି ରଖୁଛନ୍ତି ଘର ମାନଙ୍କରେ ଯୋଉଗ ଆଗେ ରଖନି ଆ ଆଉ ରଖୁଛନ୍ତି ନାଇଁ କି?
ସବଡ ଗାଡିରେ ସବଡ ଗାଡିରେ
ହଁ ହଁ ହଁ ହଁ ଶଗଡ଼ ଗାଡିବି ଆଉ ଦେଖିବାକୁ ପାଉନାହାନ୍ତି କେଇ
ଏବେ ଯୋଉ ଟ୍ରାକ୍ଟର ମିଳୁଚି ନେଇ ଆଇ
ଏବେ ଟ୍ରାକ୍ଟରରେ ବୋହି ଦେଉଛନ୍ତି ସେତେବେଳେ ଶଗଡ଼ ଗାଡ଼ିରେ ବୋହିକି ଆଣିଥାନ୍ତି ସବୁ ଧାନ।
ବୁ ସଫର ଗାଢିବେ କଳର ସବୁ କଳେଇ ଲୋଡ କରିବେ ଶଗଡ଼ ଗାଡିରେ ବୋହୀକି ସବୁ ଆଣନ୍ତି।
ହଁ
ଆଉ ଏବେ ତ ସବୁ ଟ୍ରାକ୍ଟର ହେଇଗଲା। ଧାନ କଟା ମେସିନ୍ ବାହାରି ପଡ଼ିଲା ଟ୍ରାକ୍ଟର ବାହାରି ପଡ଼ିଲା ଆଉ ଆଉ ଶଗଡ ଅଛି ନା ବଳଦ ଅଛି
ନା ଆଉ ସେ ସବୁ ଲୋପ ପାଇଗଲେ ଆଉ କିଛି ନାହିଁ ହେନା
ଯାହା ସବୁ ସେରା ଥିଲା ଏରା ସବୁ ଏବେ ନୂଆ ବାହାରିଲାରୁୁ ସେରା କ କିଏ ପଚାରୁଛି ସବୁ ସୁବିଧା କାମକୁ ଦେଖିବେ ନା ଯାହା ବି ହେଲେ ବଳଦ ଗାଡ଼ି ଆଉ ଶଗଡ଼ କଷ୍ଟକର ନୁହେଁ ନା?
ହୁଁ
ଆଣିବାଟା ତାକୁ ଉଁ ବିଲରୁ ଆଣିକି ଉଁ ଘରେ ପକେଇବାଟା ଭାରି କଷ୍ ଉଁ
କଷ୍ଟ ହେଲେ ବି ସେସବୁ ଦେଖିବାକୁ କେତେ ସୁନ୍ଦର ଲାଗେ। ନାଇଁ ଯୋଉ ମେସିନ୍ ସବୁ ଯୋଉ ଇଏ କରିଦଉ ଇଏ ବି ପରିବେଶ ପୁରା ଯାଉଚି ବିଲ ବି ନଷ୍ଟ ହେଇଯାଉଚି।
ହ ହଁ ବିଲ ନଷ୍ଟ ହେଇଯାଉନି ନା ମେସିନ୍ ଗାଡ଼ି ପସୁଚି ଆ ଉମ୍ ତ ଏଟି ଅମ ର କଲାବେଳୁକୁ ନଷ୍ଟ ହୋଉନେଇ ନା ବିଲ?
ଆ ଅଧା ଧାନକୁ ଚାପି ଯିବ ସେଟା।
ନଷ୍ଟ କରଦିଏ ଯଅ
ତ ଯୋଉ ଧାନ ପଡ଼ି ଯାଇଥିବ ଧର ପବନ ଫବନ ହେଲା କି କଣ ଯୋଉ ଧାନ ପଡ଼ିଯାଇଥିବ ସିଏ ତ ମେସିନ୍ ରେ କାଟିବ ଯେ ଚଢ଼ିଯିବ ଯାହେନେ।
ଓହୋ କାଟି ହବନି ସେ ଚଢ଼ିଯିବ, ତା ଉପରେ ମେସିନ୍ ଆଉ
ଙ୍ଗ ଜାଲି ଯଦି କଣା ଥାଏ ସେ ଧାନ ବି ଗଳିଯାଏ।
ହ।
ଲୋକ ମାନେ ସବୁ ସହଜ ଉପାୟ ଚାହୁଁଛନ୍ତି। ଜଲଦି ଧାନ, ଧାନ ସବୁ ଜଲଦି ଘରକୁ ଆଣିବାକୁ ଚକରରେ ଏସବୁ ହଇରାଣ ହୁଅନ୍ତୁ।
ଆ ହଇରାଣ ହେବେ ନି ନାହିଁ ଯଉଁଟା ଆମର ପ୍ରକୃତି ଜିନିଷ ସେଇଟାକୁ ଛାଡ଼ିକି ଯଦି ଆମେ ବିଜ୍ଞାନ ସି ଜିନିସ ରେ ପଶିବ ସେୟା ନ ହବ ଆଉ। ଯେଉଁଟା ଆମର ଥିଲା ଆଗରୁ।
ବାତ୍ୟା ପବନ ଠିକ ଧାନ ତଳେ ଟିକେ କୁଆ ମାରି ଆସୁ ଥିବ। ସବୁ ସେତେବେଳେ ପବନ ବାତ୍ୟା ଆସଚି, ଆମ ଓଡ଼ିଶାରେ ତ ପ୍ରତିବର୍ଷ ଯାହାହଲେ ବାତ୍ୟା।
ବାତ୍ୟା ହବ ଅକ୍ଟ ସେପ୍ଟେମ୍ବର ଅକ୍ଟୋବର ମାସ ଆଡକୁ ବାତ୍ୟା ଷ୍ଟାର୍ଟ ହୁଏ ତ।
ସବୁ ବର୍ଷ ଯାହା ସେ ଓଡିଶା କୁ ଛାଡିକି
ହଁ ହଁ ହଁ ଅକ୍ଟୋବର ମାସ ଅ
ସେ ଜାହାଣ୍ନ୍ତିରେ ଓଡ଼ିଶା ପଟେ ଛୁଇଁକି ଘସି ହେଇକି ଯିବ। ଏଇ ସମୟରେ ସବୁ ଧାନ ଟିକେ ବାହାରି ଆସିଥାଏ।
ହଁ
ଆଉ ସେ ସବୁ ପଡ଼ିଯାଏ ଶୋଇଯାଏ ସବୁ ତଳେ।
ହଁ ହଁ ଠିକ କାହିଁକି ନା ସେତେବେଳେ ଧାନ ବାହାରିଥା ଏ କଣ ଆଉ ଦି ମାସରେ କଟା ଯିବ ନା ଧାନ। ସେ ସବୁ ଉପରକୁ ଉଠି ଯାଆନ୍ତି ଧାନ।
ଏ ସବୁ ଟିକେ ଶୋଇଯାଏ ସେଟା।
ହୁ
ସବୁ ବାହାରକୁ ବୁଲାବୁଲି କରିବାକୁ ପୁରୀ ପୁରୀ ଆଡ଼େ ଯାଇ ଜଣ ନା କାଲି ହ ମ ଏଇ ଘର ପାଖରୁ କାଲି ଗଲେ ତ ବୁଲିବାକୁ।
ଓ ତୀର୍ଥ ପାଇଁ ଯାଇଥିବେ ପୁରୀ ରହିବେ ଆସିବେ ରହିକି ଆଉ।
ହଁ ଟ୍ରେନ ଆମ ପାଖରୁ ଗୋଟେ ତମକାର ଟ୍ରେନ ଚାଲିଛି ସେ ଟ୍ରେନରେ ପଳଉଛନ୍ତି ଆ
ଓହୋ ଆଉ ତମେ କୁଆଡ଼େ ବୁଲାବୁଲି କରିଛ।
ଆମେ ତ ରିସେଣ୍ଟଲି ଆର ମାସ ଯାନ ତ ଆର ମାସ ଯାଇଥିଲୁ ପୁରୀ।
ଓ ହୋ ପୁରୀ ଟା ଯେତେବେଳେ ଗଲେ ଭଲ ଲାଗିବ। ହ ଯେତେ ଥର ଯା ଜଉ ମାଶରେ। ନା ପୁରୀ ସେଟା ସବୁବେଳେ ଭଲ ଲାଗିବ ତମେ ଯେତେଥର ଆଜି ଯାଇଥିଲେ ବି କାଲି ଯିବାକୁ ଇଚ୍ଛା ହବ।
ଠାକୁରଙ୍କର ଡୋରି ଯେପର୍ଯ୍ୟନ୍ତ ନଲାଗିଚି ଆ ଯାଇପାରିବନି ଯେତେ ଚେଷ୍ଟା କଲେ। ମୋର ସେଇଠି ଡୋରି ଲାଗିଲା ମୁଁ ଆଠ ଦିନରେ ଦିଥର ଗଲି। ଦି ମାସ ଗୋଟେ ମାସରେ।
ଭଲ ନା ଆଉ ଠାକୁରଙ୍କ ଡୋରି ନ ଲାଗିଲେ ବି ଆମେ ଚାହୁଁଥିଲେ ବି ଯାଇପାରିବାନି। କି ଆମେ ଯା ଯିବା ପାଇଁ ଇଚ୍ଛା ଥିଲେ ବି ଯାଇପାରିବାନି।
ଗୋଟେ ମାସରେ ଗୋଟେ ମାସରେ ମୁଁ ଦିଥର ପୁରୀ ପଳେଇଲି। ଠାକୁରଙ୍କର ଡୋରି ଥିଲା ଆଉ। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହୁଁ ନେଟୱାର୍କ ପ୍ରୋବ୍ଲେମ ବୋଧେ ହଉଛି ଟିକେ।
ଠାକୁରଙ୍କର ଡୋରି ଲାଗିଲା ବୋଲି। ଯାତ୍ରା ଗୋଟେ ମାସରେ ଦୁଇଥର ଯାତ୍ରା କଲି।
ହଁ ଠିକ୍ କହିଲ ଏ ଡୋରି ନ ଲାଗିଲେ ବା ତମେ ତୀର୍ଥ କରିପାରିବନି ତାଙ୍କ ପାଖକୁ ଯାଇକି।
ସମୁଦ୍ର କୂଳରେ ଟିକେ ସମୟ ବସି ପଡି ବଢିଆ ଲାଗିବ
ସନ୍ଧ୍ୟାବେଳେ ଟାଇମ୍ ମୋତେ ସେ ସୁଯୋଗ
ସବୁ ଟାଇମ୍ ସବୁ ଟାଇମ୍ ସନ୍ଧ୍ୟାବେଳ ନୁହଁ। ସବୁ ଟାଇମ୍।
ଠାକୁରଙ୍କ ଠାକୁରଙ୍କ ସ୍ଥାନ ତ ସବୁବେଳେ ଭିଡ଼ ହ ହଁଉ ଏଟା ଗୋଟେ ଏମିତି ସ୍ଥାନ ଆସିବାକୁ ଇଚ୍ଛା ହବନି। କଣ କହିଲେ
ବାର ମାସରେ ବାର ମାସରେ ଏମିତି ଗୋଟିଏ ଦିନ ନଥିବାରୁ
ପୁରୀ ଫାଙ୍କା ଥିବ।
ଆଉ ତମ ତ ଡୋରି ଲାଗିଯାଇଛି ତୁମେ ତ ଦୁଇଥର ଯାଇକି ଗୋଟେ ମାସରେ ବୁଲି ଆଇଲଣି ଆଉ।
ସବୁ ଇଣ୍ଡିଆ ବାହାରୁ ଓଡ଼ିଶା ବାହାରୁ ସବୁ ପର୍ଜଟକ ମାନ ସବୁ ଇଣ୍ଡିଆ ବାହାରୁ ଓଡିଶା ବାହାରୁ ସବୁ କୁଆଡୁ କୁଆଡୁ ଲୋକ ଆସ
ହଁ ସମସ୍ତେ ଆସନ୍ତି ଦେଖିବାକୁ
ବେଶୀ ଆମର ୱେଷ୍ଟ ବେଙ୍ଗଲ ସାଇଡ ଲୋକ ଆଉ ଯୋଉ ଆନ୍ଧ୍ରପ୍ରଦେଶ ଲୋକ
ଓ ସେଠି ଦେଖିବା ପାଇଁ ଆସନ୍ତି ପୁରୀ କୀ ତୀର୍ଥ ପାଇଁ
ହୁଁ ୱେଷ୍ଟବେଙ୍ଗଲ୍ ଲୋକ ବହୁତ ଆସନ୍ତି।
ଅହ
ଗୋଟେ ଏମିତି ଜାଗା ବା ତୁ ଖାଲି ତ ମାନେ ସେ ଜାଗାକୁ ପଳେଇବୁ ଗୋଟେ ଅଲଗା ଭା ଆବା ପଳେଇ ଆସିବ।
ଜଗନ୍ନାଥଙ୍କ ସ୍ଥା ଧାମନା ଆଉ ଜଗନ୍ନାଥ ଯେଉଁଠି ଅଛନ୍ତି କୌଣସି ଜଗନ୍ନାଥଙ୍କ ଧାମରେ ଆଉ ଇଚ୍ଛା ହବନା ଆସିବା ପାଇଁ
ଚାରି ଧାମରୁ ଗୋଟିଏ ଧାମ ହେଲା ଆମ ଶ୍ରୀକ୍ଷେତ୍ର ଧାମ ପୁରୀ।